ହାଲୋ ହାଲୋ।
ହଁ ମୋ ଭଏସ ଠିକ୍ ସେ ଶୁଭା ଯାଉ ହଁ ମୋ କଥା ଶୁଭୁଛି।
ହଁ ହଁ ହଁ ବା ଏବେ ଠିକ୍ ସେ ଆସିଲା।
ଆଚ୍ଛା ଆଉ କଁ କରୁଥୁଲ ହଁ ହାଲୋ।
ହଁ ମଝିରେ ମ ସାଉଣ୍ଡ କଟି ଯାଉ ହଁ ହଁ ସୁବିଲା ସୁବିଲା ଏବେ।
ଆଚ୍ଛା ଆଉ କଁ କରୁଚ।
କିଛି ନାହିଁ ମୁଁ ବସିଥିଲି ଆରତି ଦିଦି କେତ୍ ଆରତ ଦିଦି ଫୋନ୍ କରିଥିଲେ ତ। ତାଙ୍କୁ ଏଖା କଲ୍ କଲି ଆଉ ଥରେ କଲ୍ ବ୍ୟାକ୍ କଲି। ତମେ ଆମର ପଲ୍ଟିକାଲ୍ ସାଇନ୍ସରେ ଏକା ଥିଲ।
ନା ନା ମୁଁ ବିଜେ ବିି କଲେଜ ପଢୁଥିଲି ମୁଁ ଭୁବନେଶ୍ୱର ପଢ଼ୁଥିଲି।
ଅହଃ ନା ଆରତି ଦିଦି କାହିଲେ ତ ତମେ ତା ସାଙ୍ଗ ତାଙ୍କ ସାଙ୍ଗ ବୋଲି ମୁଁ ଭାବିଲି ଏଇଠାଏ ଫୁଲବାଣୀ ଗମେଣ୍ଟେ କଲେଜ ଥୁବ ବୋଲେ।
ନାଁ ନାଁ ଏଠୁ ଉଁ ପ୍ଲସ ଟୁ ଯୋଉ ତା ଆଗୁରୁ ଆମେ ମିଶିକି ପଢ଼ୁଥୁଲୁ ଯେତୋବେଳେ ତାପରେ ଏଇ ଯୋଉ ଯୁକ୍ତ ତିନି ସେଇଠା ହଁ।
ମେ ମୁଁ ସେଇ ଟାଇମରେ ଭୁବନେଶ୍ୱର ପଢୁଛି ହଁ ହଁ ସେଇଆ ଆଉ।
ବୋଲେ ଏବେ ପଢୁଛ ନା ହେତୋ ବୋଳୁକୁ ପଢୁଥୁଲା।
ପଢୁଥିଲି ଆଉ ଏବେ ରୋହୁଚି ବି।
ଅହଁ। ସୀୟାଡ ରେ କଣ ଖବର।
ସୀୟାଡେ ଏବେ ତ ଦୁଇ ଦିନ ହବ ଘରୁକୁ ଆସିଚି। ସେଆଡେ ନହେଲେ ସବୁ ଭଲ ଥିଲା। ବର୍ଷା ବି ଭଲ ହୋଉଥିଲା।
ଇଆଡେ ବି ତ ବର୍ଷା ହଉଚି ଏବେ।
ହଁ ବାକି ଇୟାଡେ ବର୍ଷା ହେଲେ କଣ କି କାଦୁଅ ଟିକେ ଅସନା ହେଇଯାଏ ସେପଟ ସାଇଡ୍ ବର୍ଷ ର୍ଷା ହେଲେ ଏତେ ଏମିତି ହୁଏନି।
ଏତେ କିଛି ହୁଏନି ଟିକେ। ସ୍ୟାଡେ ସବୁଆଡେ କଂକ୍ରିଟ୍ ଆଉ ପିଚୁରେ ଇଏ ହେଇଥିବ।
ସେଇଥିପାଇଁ ଟିକିଏ ବର୍ଷା ହେଲେ ବି ଆଣ୍ଠୁଏ ପାଣି।
ସ୍ୟାଡେ।
ହଁ ଟିକେ ଟିକେ ବର୍ଷା ହେଲେ ବି ପାଦେ ପାଦେ ପାଣି ପୁରା ହେଇଯାଇଥିବ ୟଆଡେ କଣ କି ମାଟି ଟା ଇଏ କରିନୋଉଚି ସବୁ ଶୋଷି ନୋଉଚି ସେଇଥି
ସି ନୋଉଛି ଏଥିପାଇଁ କିଛି ପ୍ରୋବ୍ଲେମ ହଉନି। ହଁ ମୁଁ ଶୁଣିଥିଲି ସେପଟ ଆଡେ ଟିକେ ବେଶୀ ବନ୍ୟା ଟାଇପ୍ ର ଆସିବାର ଇଏ ରୋହୁଛି ବୋଲିକି।
ହଁ ସେମିତି ହୁଏ ଆଉ ହଁ ହଁ ଶୁଭା ଯାଉଛି ତୁମ କଥା।
ହଁ ହଁ ଶୁଭା ହୋଉଚି।
ହଁ।
ହ୍ୟାଲୋ।
ହଁ ଶୁଭୁଚି କହୁନ।
ହଁ ହଁ ଶୁଵିଲା ଶୁଵିଲା। ଆଉ କଣ ଭଲ ଲାଗୁଛି କଣ ସବୁ କଣ କରୁଛ ଏବେ?
ମୁଁ ବି ଥିଲି ଏମିତି ବସିଥିଲି ତାପରେ କହିଥିଲି ଆଉ ଆଉ କଣ ଖାଇଛ ଆଜି?
ହ। ଏ ଏବେ ତ ଜଷ୍ଟ ଖାଇକି ନା ଉଠିଲି। ଆ ଭାବୁଛି ଇଏ ଟିକେ ବନେଇବି ବୋଲି।
କଣ?
କଣ ଗୋଟେ ବନେଇକିନା ଖାଇବା ପାଇଁ ଇଚ୍ଛା ହୋଉଛି ତ।
ହେଲା ଆଉ ବର୍ଷା ପାଗକୁ ଗରମ ଗରମ କିଛି ଖାଇଲେ ଭଲ ଲାଗିବ।
ହଁ ନାଇଁ ଏମତି ଇଏ ଟାଇପ୍ ନା ସୁଇସ୍‌ ଟାଇପ୍ ର ଟିକେ। କେକ୍ କଣ ଏମତି ଟିକେ କଣ ବନେଇବି ବୋଲି ଭାବୁଛି।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
ମୋ ସାନ ଭା ହଁ। ହଁ ଟିକେ ଟିକେ ବନେଇ ଆସୁଚି ତ। ମୋ ସାନ ଭାଇ କୁ ଜିନିଷ ପଠେଇଛି ସିଏ ଆସିଲେ ମୁଁ ଏବେ ଆଉ ଟିକେ ପରେ କରିବି ଆଉ।
ଆଚ୍ଛା କେମିତି ହୋଉଚି କି? କେକ୍ ବନେଇବ କି କେକ୍ ବନେଇବ ଏମତି ଅଣ୍ଡା ମିଶେଇକି ନା ସାଧା ବାଲା?
ହଁ ଏମିତି ଅଣ୍ଡା ମିଶେଇକି। ଆମ ଘରେ ଖାଉଛି ତ ସବୁ ଖାଲି ଆମ ଘରେ ଜଣେ ଭଉଣୀ ଏକା ଖାଉନି। ନହେଲେ ଦେସ ଖାଇଥା ଅଛ ତମକୁ ଭଲ ଲାଗୁଚି କେକ୍।
ହଁ।
କେମତି କେକ୍ ବାର୍ଥଡେ ନା ନର୍ମାଲ କେକ୍?
ମତେ ସବୁ କେକ୍ ଚଳିବ। ଏବେ ଯୋଉ ଗୋଟେ ସବୁ କେକ୍ ମୁଁ ଖାଇଦିଏ ସେମିତି ନାଇ ବସ୍ ଟିକେ ଇଏ କେକ୍ ଯୋ ହଁ। ସବୁ କେକ୍ ହିଁ ଖାଇ ଦେବି ମୁଁ ସେମିତି କିଛି ନାହି ହଁ ସେଇ ଯାକ ଟିକେ ଏତେ ଭଲ ଲାଗେନି ମତେ।
ସେମତିନ୍ ସମରରେ ମାନେ କେକ୍ ଭଲ ଲାଗୁଛି କିନ୍ତୁ କ୍ରିମ ଟା ଟିକେ ଏତେ ଖାସ ଲାଗୁନି।
ମତେ ବି ଭଲ ଲାଗେନି ସେଇଟା। ତାପରେ ସେଟା ଦେହ ପାଇଁ ବି ଭଲ ନୁହେଁ ନା।
ଭଲ ନାହିଁ ତାପରେ ବେଶୀ ତେଲିଆ ଅଂସ ରହିଯାଉଚି ସେଇଥିରେ। ଅସଲରେ ମୁଁ କେତେଟା ୱାର୍ଡ କୁ ଇଂଙ୍ଗିଲିସ୍‌ ଇଂଙ୍ଗିଲିସ୍ ସବୁବେଳେ ୟୁଜ୍‌ କରୁଛି ତ ଏଟା ଓଡିଆରେ କହିବା ବେଳକୁ ମତେ ଟିକେ ହସ ଲାଗୁଚି ସେଇଟା।
ହଁ ମାନେ ନୂଆ ନୂଆ ସେମିତି ହିଁ ଲାଗିବ ଆଉ ତ ଏମ୍ ତିବି କେତେଟା ଅ କିଛି ଶବ୍ଦ କି ତାର ଓଡିଆ କଣ ସେଇଟା ଭାବାରେ ବି ଟାଇମ୍ ପଳୋଉଚି ଓଡିଆ ଜଣା ବି ନଥାଉଛି ଆମ ମାନଙ୍କୁ
ଜଣା ବି ନଥାଉ ସତ କଥା ଏବେ କହିବା କହିବା ହଁ କଣ ହେଲା?
ହଁ, କ-କେମିତି ଅଣ୍ଡା ଟା ବନଉଥିଲ? ସେଇରା କେହି ମାନେ କେମିତି? କେକ୍ ଟା ବନେଇବ ସେଇଟା କୁହ।
କେକ୍ ଟା ବନେଇଲ? ଓ ହ! ମୁଁ, ଟିକେ ବନେଇବା ଆଗରୁ ଜାଣିଥିଲି ତ! ଆମର ଗୋଟେ-ଏ ସାନବେଳେ ପଢିଲା ପାଠରେ ଗୋଟେ ଥିଲା, କେକ୍ ଫେକ୍ ବନେଇଲା ବଳକୁ ମୁଁ ତ, ସେଇଠୁ ଟିକେ ଟିକେ ବନେଇବା ଜାଣିଛି। ହା ଅଣ୍ଡା-ଆ, ଅଣ୍ଡା କ୍ଷୀର। ଆରେ ମଇଦା ଫଇଦା ମିଶେଇକିନା ସବୁ ସବୁ ଯାକ ଆଗ ଗୋଟେ ଜାଗାରେ ମିଶେଇ ଦେଇକନା, କ୍ଷୀର ମୋ ପାଖରେ, ହେଁ ଏବେ ଦେଖ ଗୋଟେ ୱା, ଏବେ ଗୋଟେ ଶବ୍ଦ ଗୋଟେ ଆସିଲା ଚକ୍ଲେଟ। ୟାର୍ ଫୁଣି ଓଡିଆ କଣ?
ଶୁଣ! ହଁ ହଁ ହଁ ହଁ ହଁ ସେ ବିଷୟରେ କଥା ହବା ନି। ଆଉ ତୁମେ କେମିତି ବନା ହବ ସେଇଟା ପ୍ରଣାଳୀ ଟା କୁହ?
ଓ ଠିକ୍ ଅଛି। ଅ-ଅଣ୍ଡା, ମଇଦା, ଚିନି ଆଉ-ଉ-ଉ ଅଳ୍ପ ଟିକେ ନୁଣ ବି! ନୁଣ ଭି ନ ପଡିଲେ କେକ୍ ରେ ଭଲ ଲାଗୁ ଗୁନି। ବଧେ ହୁଏ ଥିବ କାଲି, ଜାଣି ଜାଣିଛ!
ନା, ନା, ମୁଁ କେବେ କେକ୍ ବନେଇନି?
ନାଇଁ, କେବେ ସୁଇଟ୍ ଜିନି ମାନେ, ମିଠା ଜିନିଷ କେବେ ବନେଇଛ?
ନାଁ।
କିଛି ଖିରି କିମ୍ବା ଆଉ କିଛି?
ନାଁ, ମୁଁ ମିଠା ଜିନିଷ ସେମିତି କିଛି ବନେଇନି।
ହଉ, କେବେ ଏଟେ ଟ୍ରାଏ କରିବ? ମାନେ, ଏସ୍ କେବେ ଗୋଟେ କଣ କହିବ?
ହଁ, କେବେ ଗୋଡେ ମୁଁ ବନେଇବି ଆଉ।
ହଁ, କେ ଗୋଟେ ଟ୍ରାଏ କର ମାନେ, ଇଏ କରିବ। ଯୋଉଟା କଲା ବେଳକୁ ମିଠା ଜିନିଷ ହେଇଥିବ। ଟିକେ ମାତ୍ରାରେ ନୁଣ ପକେଇବ। ଚାହା ରେ ବି ଲୋ-ଲୋକମାନେ ନୁଣ ପକଉଛନ୍ତି ଜାଣିଛ!
ହଁ, ଆମ ଘରେ ଯେତେବେଳେ ଚା' ବନେ ଆମ ଘ ବାକି ବାହାରେ ଦେଖିବ ନା, ଚା' ରେ ଲୁଣ ପକାନ୍ତିନି। କିନ୍ତୁ ଆମ ଘରେ ରେ ଚା' ତିଆରି ହେଲେ ଲୁଣ ଟା ପଡେ।
ନାଇଁ ନାଇଁ ଯୋଉଠା ଟେଷ୍ ଲାଗୁଥିବ। ତମେ ଯୋଉଠା ଖାଇଯିବ। ସ୍ଵାଦ ଲାଗୁଥିବା ଚା' ଟା ସେଟା ଅଧିକାଂଶ ଲୁଣ ପଡିଥାଉଚେ। ଚା 'ହା ରେ ତା'ପରେ କଫିରେ ନୁଣ ପଡ଼ିଥାଉଚେ, ଟିକେ ଟିକେ ମାତ୍ରାରେ। ତୁ ଯେତେବେଳେ ବି କୌଣସି ମିଠା ଜିନିଷ କରିବୁ, ଟିକେ ମାତ୍ରାରେ ନୁଣ ପକେଇବ। ହୁଁ ଆମ ଘରେ ବି ହେଁତି କରୁଛନ୍ତି। ତା'ପରେ, ଆଉ କୋଉଠା ଖିରିରେ ବି ପକେଇଲେ ଅଧିକାଂଶ ନୁଣ ପକଉଛନ୍ତି। ଆମେ କଲେଜରେ ଯେତେବେଳେ ଇଏ, ଭୋ-ଭୋଜି ଯାକରେ ମିଶିଥାଉଚୁ। ରୋଷେୟା ପାଖ୍ ରୋଷେୟା ପାଖରେ ରହିଲେ ସେ କ୍ଷିରିରେ ନୁଣ ପକେଇବ।
ଆଚ୍ଛା, ତାହେଲେ ରୋଷେଇଟା ପୁରା ଜାଣିଛ ଠିକ୍ ସେ ଆଉ। ତୁମଠୁ ଗୋଟେ ମୁଁ, ନୂଆ କଥା ଶିଖ୍ ଖିଲିକି କିଛି ବି ମିଠା ତିଆରି ହେଲେ, ସେଇଠି ଟିକେ ଲୁଣ ପଡେ ବୋଲି।
ହଁ ବୋଇଲେ କଣ ହୁଏ କି ଲୁଣ ଟା ଯୋଉ ଅଧିକ ମିଠା ପାଟି ଯୋଉ ମାରିଦଉନି ଶୁଣିଥିବ କିଏ କିଏ କହି ସେ ପାଟି ମାରି ଦଉଚି ମିଠା ବେଶି ହେଇଛି ବୋଲି। ତ ନୁଅ ଲୁଣ ଟା ସେଇଟାକୁ କାଟିଦିଏ ଭଲ କେତେବେଳେ ବି ଯଦି କରିବ କହିଲେ ମନେ ରଖ। ତ ନ ଅଳ୍ପ ଟିକେ ବେଶୀ ନାଇଁ ଅଳ୍ପ ଟିକେ ଲୁଣ ପକେଇବ। ହେଟା ଭଲ ଲାଗିବ ଏଥିପାଇଁ ବେଳେ ବେଳେ ଦେଖିବ ଘରେ କଲେ ଖିରି ଟିକେ ଅଲଗା ଲାଗିବ ଆଉ ମା ମାର୍କେଟ କିମ୍ବା ଏ ଆମର ଭୋଜିରେ କଲେ କ୍ଷୀରି ଅଲଗା ଲାଗୁଚି। ସି ସି ସେଟା ମାନେ ମିଠା ଟା ପାଟିରେ ପୁରା ଭଲରେ ସ୍ଵାଦ ଟା ଜଣା ପଡୁଛି ଏଥିପାଇଁ ଆଉ।
ଯା ହଉ ତୁମ ପାଇଁ ମୁଁ ଗୋଟେ ନୂଆ ଜିନିଷ ଶିଖିଲି।
ହଉ ଜାଣିକି ଖୁସି ଲାଗିଲା ଧନ୍ୟବାଦ।
ମତେ ବି ମତେ ଖୁସି ଲାଗିଲା କି ମୁଁ ଜାଣିନଥିଲି ଗୋଟେ ନୂଆ ଜିନିଷ ଜାଣିଲି। ମତେ ବହୁତ୍ ଖୁସି ଲାଗୁଚି।
ହଁ। ମୁଁ ବେଳେବେଳେ ଏମିତି ଜିନିଷ ଆକଟ ଇଏ କରିଥାଉଛି କରିବା ପାଇଁ ଟ୍ରାଏ କରିଥାଉଛି। ତାପରେ ନିଜେ ବନେଇକି ଖାଇଲେ ଟିକେ ଅଲଗା ଖୁସି ଲାଗୁଛି ନା।
ସଫଳ ହେଇଗଲି ବୋଲି ଯା ହଉ ମତେ ବନେଇବା ଆସିଗଲା। ମୁଁ ଫାଷ୍ଟ ଟାଇମ୍ ପ୍ରଥମ ଥର ପାଇଁ ବନେଇଲି ଆଉ ଏତେ ଭଲ ବନିଗଲା ନାଁ?
ଲାଗୁଚି।
ଭଲ ଆଉ। ହାଲୋ।
ତମେ ତମେ କେତବେଳେ କରିବ। ହାଲୋ।
ହଁ କୁହ।
ତମେ କେତେବେଳେ କରିବ କେମିତି ହଉଛି ଗୋଟେ ଟାଇମ୍।
ସୁଭା ଯାଉନି ଠିକ୍ ସେ।
ନ।
ଭଲରେ ରୁହ ମୁଁ କଲ୍ କରୁଚି ନହେଲେ ହାଲୋ।
ହଁ ହଁ ଆମ ପରେ କେତବେଳେ କଥା ହେବା ନହେଲେ ଆଉ ରହିଲି ହଁ ହଁ।